ହ୍ୟାଲୋ ହ୍ୟାଲୋ ଦେବାରବିତ ବାବୁ କେମିତି ଅଛନ୍ତି?
ହାଁ ଆପଣ ଅ ଯୋଉ ହଁ ଭଲ ଅଛି କହୁନାହାନ୍ତି ଆପଣ
ହ ଆପଣ କେତେ ଭାବୁଛନ୍ତି କଣ କିଛି କାମ କରୁଛନ୍ତି ନା କଣ?
ନା ନା ହଠାତ ଆପଣ ନାଁ ଟା ଧରିଲେ ତ ସେଇଥିପାଇଁ।
ନା ନା ନା ନା ବହୁତ ଦିନ ପରେ ଆପଣଙ୍କ କଥା ମନ ପଡିଲା ତ ସେଥିପାଇଁ ଆପଣ ଟିକେ ଫୋନ ଟା କରିଦେଲି ଆଉ।
ମୁଁ କହିଲେ ଆଉ ଆପଣଙ୍କର କଲେଜରେ କେମତି ପଢାପଢି ସବୁ ଚାଲିଛି।
ବହୁତ ଭଲ ଚାଲିଛି ବର୍ତ୍ତମାନ
ଆଉ କଣ କ୍ୟାମ୍ପସ ଫ୍ୟାମ୍ପସ ବିଷୟରେ ଭାବିବାର କଣ ଭାବିଛନ୍ତି। ତୁ ଯିବେ କ୍ୟାମ୍ପସ୍ ରେ ବସିବେ ନା କଣ?
ହଁ ବର୍ତ୍ତମାନ ତ ଭାବିଛି ବସିବା ପାଇଁ।
ଆଉ ଆପଣ ଯୋଉ କ୍ୟାମ୍ପସ କଥା କହୁଛନ୍ତି ଆପଣ କ୍ୟାମ୍ପସ ରେ ବସିବେ ପୁଣି ତା ଥି ପାଇଁ କଣ ପ୍ରିପାରେସନ୍ ସବୁ କରୁଛନ୍ତି ପାଠ ପଢ଼ାପଢ଼ି ଉପରେ।
ବର୍ତ୍ତମାନ ତ ମୁଁ ଏବେ ପାଠ ପଢା ପଢି ମୋର ଇଞ୍ଜିନିୟରିଂ ସାରିଛି। ଏହା ପରେ ମୁଁ ଭାବିଥିଲି କିଛି ଏକ୍ସଟ୍ରା ସ୍କିଲ୍ ରଖିବି ବୋଲି ସାଇଡ଼ରେ। ତ ବର୍ତ୍ତମାନ ମୁଁ ସେଥିପାଇଁ ଟିକେ ପାଠ ପଢ଼ାପଢ଼ି କରୁଚି। ଆଉ କିଛି ଦିନି ପରେ ମଧ୍ୟ ମୋର ସେ ପାଠ ପଢ଼ାପଢ଼ି ସରିଯିବ ତାପରେ ମୁଁ ଯାହା ଯୋଉ କ୍ୟାମ୍ପସ ରେ ବସିବା ପାଇଁ ଯିବି ଆଉ।
ନେ ଆପଣ ଓ ଯୋଉ କ୍ୟାମ୍ପସ୍ ରେ ବସିବେ ଯେ ଆଉ ଭାରୁ ପୁଣି ଚାକିର ପାଇଁ ଚେଷ୍ଟା କରୁଛନ୍ତି କି ନାଇଁ? ଅଲଗା ଚାକିରି ପାଇଁ।
ଆଜ୍ଞା ଅଲଗା ଚାକିରି ପାଇଁ ବି ଚେଷ୍ଟା କରୁଚି ମୁଁ କଇଲି ଆପଣଙ୍କୁ ମୁଁ ଏକ ଅ କଥା କହିବି ଆପଣ ଖରାପ ଭାବିବେ ନାହିଁ?
ନାଇଁ ଆପଣ କହୁନାହାନ୍ତି।
ମୁଁ କହୁଥିଲି ଯେ ବର୍ତ୍ତମାନ ଯେହେତୁ ମୋ ପରିବାରର ଆର୍ଥିକ ପରିସ୍ଥିତି ଖରାପ ଚାଲିଚି ତ ମୁଁ ଏବେ ବର୍ତ୍ତନ୍ଜି ବଲ୍ କାମ କରିବା ପାଇଁ ଭାବିଚି ମୋର ଯୋଉ ଘରେ ଯୋଉ ଫ୍ୟୁଜ୍ ବଲ୍ ହୋଇଯାଉଚି ସେଗୁରାକୁ ମୁଁ ସଜାଡ଼ିବି ବୋଲି ଭାବିଚି ଯେହେତୁ ମୁଁ ସେସବୁ ପାଠ ବିିଷୟରେ କିଛି କିଛି ଜାଣିଚି ତ ଆପଣ ଯଦି ଘର ଆପଣଙ୍କ ଘର ଯଦି କି ଛି ବଲ୍ ଫଲ୍ ଖରାପ ହୋଇଯାଇଥିବ କି ଆପଣଙ୍କ ବନ୍ଧୁଙ୍କ ଘରର ଯଦି କିଛି ବଲ୍ ଫଲ୍ ଖରାପ ହେଇଯାଇଥିବ ତାହେଲେ ଆପଣ ମତେ ଆଣିକି ଦେଇ ପାରିବେ।
ମୁଁ କହିଲି ଆପଣ ଅ କରିଦେବେ ଗ କରିଦେବେ ଯଦି ଏ କାମ ହଁ ବନ୍ଧୁଙ୍କ କାମ ତ କହିଦେବି ଆପଣଙ୍କୁ।
ଆଜ୍ଞା ତ ଆପଣ ଏବେ କହୁନାହାନ୍ତି ଆ ପଣଙ୍କ ଯଦି କିଛି ବଲ୍ ଫଲ୍ ଖରାପ ଅଛି ମତେ ଆଣି ଦେଇଦିଅନ୍ତୁ ମୁଁ ଟିକେ ସଜାଡ଼ି ଦେବି।
ଆପଣଙ୍କୁ ତ କାମ ଦିଆ ହେଇଯିବ ଆପଣ ଓ ମୁଁ ଟେଇଟୁ ଆପଣଙ୍କୁ କେତେଟା ମାନେ କଣ ଖାଲି ଟ୍ୟୁବ ଲାଇଟ୍ ବାଗଉଛନ୍ତି ନାଁ ଏଲ୍ ଇ ଡି଼ ବଲ୍?
ନାଁ ନାଁ ଆପଣ ଯୋଉ ବଲ୍ ମତେ ଦେବେ ଏଲ୍ ଇ ଡ଼ି ବଲ୍ ଦେଇପାରିବେ ଟ୍ୟୁବ୍ ଲାଇଟ୍ ବି ଦେଇପାରିବେ ଆପଣଙ୍କ ଇଚ୍ଛା ମୁଁ କିନ୍ତୁ ସବୁ ପ୍ରକାର ବଲ୍ କୁ ବାଗେଇବା ପାଇଁ ସଜାଡ଼ିବା ପାଇଁ ମୁଁ ସେ ସବୁ କାମ ଶିଖି ଯାଇଛି ଏବେ କିଛି ଦିନ ଭିତରେ। କାରଣ ଯେହେତୁ ମୋର ଘରର ଆର୍ଥିକ ପରିସ୍ଥିତି ଖରାପ ହେଲା ତ ମ ସେସବୁ କାମ କରିବାକୁ ପଡ଼ିଲା।
ଉଁ ଆପଣ ଫ୍ୟାନ୍
ଉ ବର୍ତ୍ତଆନ୍ ଆଜ୍ଞା ଆଜ୍ଞା ବର୍ତ୍ତମାନ ମୁଁ ଫ୍ୟାନ୍ ଫ୍ୟାନ୍ ବି ସଜାଡ଼ିବା ଶିଖି ଯାଇଚି। ତ ଆପଣ ଯଦି ଚାହିଁବେ ଆପଣ ସେସବୁ ଜିନିଷ ବି ମଧ୍ୟ ମତେ ଦେଇପାରିବେ।
ମୁଁ କହିଲି ନାଇଁ ସେଇ କଥା ମୁଁ କହୁଥିଲି ଆ ଆପଣ ମୋ ଆମ ଘରେ ଗୋଟେ ଟେବୁଲ୍ ଫ୍ୟାନ ପୁରୁଣାଟେ ପଡ଼ିଚି ଖରାପ ହେଇଚି। ଆପଣ ଯଦି କାଲି ଆସନ୍ତେ ସନ୍ଧ୍ୟା ବେଳେ ଆପଣଙ୍କୁ ଦେଇ ଦିଅନ୍ତି ଆପଣ ଟିକେ ସଜାଡ଼ି ଦିଅନ୍ତେ ଭାରି ମୁଁ ଉପକୃତ ହୁଅନ୍ତି ଆପଣଙ୍କ ଦ୍ଵାରା।
ଆଜ୍ଞା ଆଜ୍ଞା ଆପଣ ଯଦି କହୁଛନ୍ତି ତାହେଲେ ମୁଁ ଆଜି ନହେଲେ ଯାଉଛି ହାରି ଆପଣ ଯଦି ଆଜି ଫ୍ରିଥିବେ ତାହେଲେ ମୋତେ ଆପଣ ଜଣାନ୍ତୁ। ମୁଁ ଆଜି ଆପଣଙ୍କ ଘରଠିକି ଯାଉଚି ହାରି ସେସବୁ ଜିନିଷ ସଜାଡ଼ିକି ପଳିଆସିବି ବର୍ତ୍ତମାନ ତ ମୋର ଏନା କିଛି କାମ ନାହିଁ। ତ ଆପଣ ଯଦି ଏବେ କହିବେ ମୁଁ ଏବେ ବି ଯାଇପାରିବି ଆପଣ ଯଦି କହିବେ ଚରଟା ବେଳେ ଯିବା ପାଇଁ ବି ଚା
ଆପଣ ଗଛ ଡାଳ କଥା କଟି କରନ୍ତି?
ଆଜ୍ଞା ମୁଁ ଗଛ ଚଢ଼ା ମଧ୍ୟ ବି ଶିଖିଚି ଯେତବେଳେ ଗାଁରେ ସବୁ ବନ୍ୟା ବାତ୍ୟା ହୋଇକି ଗଛ ଫଛ ଭାଙ୍ଗିଯାଏ ମୁଁ ସେ ଗଛ ଗୁରେ ମଧ୍ୟ ଚଢ଼ି ଗଛ କଟାକଟି କରେ।
ଆପଣ ଆମ ଘରରେ ଯଦି ହବ ଉଁ ଗଛ ଡାଳ ଟିକେ ବର୍ଷା ଦିନେ ବଢିଯାଇଚି ସେ କାହିଁ କହିଲେ ପୁଣି ବ ବର୍ଷା ଦିନେ ଯୋଉ ବଢ଼ିଯାଇଚି ପୁରା ଘର ଘୋଡ଼େଇ ହେଇକି ରହିଚି। ଆପଣ ଯଦି ଆମ ବାରିରେ ଯୋଉ ଗଛ ଗୁଡ଼ା ଅଛି ଟିକେ ଡାଳଗୁଡ଼ା ଡାଲଚିନି ଗଛ ଗୋଟେ ଅଛି ଆଉ ଅଶୋକ ଗଛ ଅଛି ଆଉ ଓ ଦି ତିନିଟା ଗଛ ଅଛି ତା ଡାଳ ଗୁଡ଼ା ଯଦି କାଟି ଦିଅନ୍ତେ ସଜନା ଛୁଇଁ ଗଛ ଅଛି। ତାହେଲେ ଟିକେ ମୋର ଭଲ ହୁଅନ୍ତା।
ଆଜ୍ଞା, ଆଜ୍ଞା ମୁଁ ନିଶ୍ଚୟ ନିଶ୍ଚୟ ଆପଣଙ୍କ ଘରଠିକି ଯାଇକି ସେ ସବୁ ଜିନଷ କାଟିଦେବି। ସଜନା ଛୁଇ ଯାହା ହଉ ଆପଣଙ୍କ ଘର ପାଖରେ ଅଛି। ଆମ ଘର ପାଖରେ ତ ସଜନା ଛୁଇ ଗୁଡା ଆମ ମାଙ୍କଡ ନେଇଯାଉଛି। ତ ସେସବୁ ଜିନିଷ ଆମେ ଖାଇପାରୁନାହୁଁ। ମୋତେ ଟିକେ ଗଲେ ସେଠାରେ ସଜନା ଛୁଇଁ ମଧ୍ୟ ଟିକେ ତରକାରୀ କରି ରଖିଦେଇଥିବ ମୁଁ ଖାଇକି ଆସିବି ଆପଣଙ୍କ ଘରେ।
ହଉ ହଉ କିଛି ଅସୁବିଧା ନାହିଁ ଆପଣ ଅ, ଆପଣଙ୍କ ପାଇଁ ଗୋଟେ ଆଉ ଗୋଟେ କାମ ଖୋଜିଦେବି ଯେ କହିବେ ଯଦି।
ଆଜ୍ଞା ଆପଣ ଖୋଜିକି ରଖୁନାହାନ୍ତି କିଛି ଅସୁବିଧା ନାହିଁ, ମୁଁ ତ ବର୍ତ୍ତମାନ କାମ ହିଁ ଖୋଜୁଛି।
ଅଁ, ଆମର ଅ, ବି ଏମ୍ ସି ଅଫିସ୍ ରେ କଣ କହିଲେ ଫି ବି ଏମ୍ ସି ଅଫିସ୍ ରେ ଇଲେକ୍ଟ୍ରିକସିଆନ୍ ଗୋଟେ ଦରକାର ଥିଲା।
ତାହେଲେ ଏ ତ ବହୁତ ଭଲ କାମ କାରଣ ଯେହେତୁ ଗ-ଜ-ଗର୍ମେଣ୍ଟ ଚାକିରି ତ ଏଇଟା ବହୁତ ଭଲ କାମ। ଆପଣ ଯଦି କହୁଛନ୍ତି ତାହେଲେ ମୁଁ ସେଠାରେ ମଧ୍ୟ ରହିପାରିବି।
ଆଉ ଆପଣ ଆମର ଘରୁ ଛି ଯୋଉ ପୁରୁଣା ପଙ୍ଖାଟା ଅଛି ଟିକିଏ ନେଇକି ସଜାଡ଼ି ଦେବେ।
ଆଜ୍ଞା ମୋ ପାଖରେ କିଛି ବ୍ୟାକଗ୍ରାଉଣ୍ଡରେ ଆପଣଙ୍କୁ କିଛି ଶବ୍ଦ ଶୁଭାଯାଉଛି କି? ଯେହେତୁ ଏ ପାଖରେ ଘର କାମ ହେଉଛି ତ। ମୁଁ ଏ ପାଖରେ ଛିଡା ହୋଇଥିଲି ତ କିଛିଟା ଶବ୍ଦ ହଉଥୁବ ଆପଣ ସେଗୁରାକୁ ଟିକେ ମାଇଣ୍ଡ କରିବେ ନାହିଁ।
ନା ନା ଏଇ ମ-ମୁଁ ବି ସେଇ ମୁଁ ଘରେ ଏବେ ଦେ ଏ ପାଖେରେ ବସିଥିଲି ମାନେ ବାହାରଘରେ ବସିଥିଲି ତ ଏଇ ବର୍ଷା ଶବ୍ଦ ମୋରି ବି ଶୁଭୁଛି। ଆପଣ ବି କିଛି ଶୁଭିଲେ ଆପଣ ସେଇଟାକୁ ମାଇଣ୍ଡ କରିବେନି।
ନା ନା ବର୍ଷା ତ ଏବେେ ଜୋରରେ ହଉଛି ଦି ଚାରି ଦିନ ହବ ଘରୁ ବାହାରି ହଉନି। ମୁଁ ବର୍ତ୍ତମାନ ଭାବୁଥିଲି ଯେ ସନ୍ଧ୍ୟା ବେଳେ ଆଜି ବିନ୍ଦୁସାଗର ଯିବି ବୋଲି। କିନ୍ତୁ ଯେହେତୁ ଲଗାଣ ବର୍ଷା ଲାଗି ରହିଛି ତ ମୁଁ ବିନ୍ଦୁ
ହଁ, ହଁ ମୁଁ ଯା ମୁଁ ଗୋଟେ କଥା ଦେଖିଛି ଆପଣ ଗୋଟେ ଜଣେ ଭାଇ ଗୋଟେ ପିଲାଟେ ସାଙ୍ଗରେ ତା ସାଙ୍ଗରେ ଡେଲି ଏ ମାନେ ଡେଲି ସେ ଫୋନ୍ କରେ। ଅ, ଆପଣ ଆଉ ଆପଣଙ୍କର ଗୋଟେ ଘନିଷ୍ଠ ବନ୍ଧୁ ଜଣେ ଦି ଜଣ ଗୋଟେ ବଡ ପିଲାଟେ ସାଙ୍ଗରେ ଦେଖା ହୁଅନ୍ ତି ବିନ୍ଦୁ ସାଗର ରେ ସେ ପିଲା ଟା ସବୁବେଳେ ଟେନସନ୍ ରେ ଦେଖା ହୁଏ।
ଆଜ୍ଞା ଆଜ୍ଞା ସେ ଜଣେ ମୋର ବହୁତ ବଡ ଭାଇ ଭଳିଆ ହେବେ, ତ ତାଙ୍କ ତ କିଛି ଅସୁବିଧା ହଉଛି ଯୋଉଡା କି ଆମେ ହିଁ ତାଙ୍କୁ ତ ସଲ୍ଭ କରିକି ଦଉଛୁ ତ ସେଥିପାଇଁ ତାଙ୍କ ସହିତ ମୁଁ ଯାଇକି ଟିକେ ଦେଖା ହୁଏ ମଝିରେ ମଝିରେ ଆଉ, କାରଣ ସିଏ ଏବେ ଏକା ରହିଯାଉଛନ୍ତି ତ। ତ ତାଙ୍କ ସହିତ ନ ଦେଖାହେଲେ ତାଙ୍କ ମନ ବି ଟିକେ ଫ୍ରି ହେଇଯାଉଥିବ।
ମୁଁ ଦେଖିଛି ସେ ଭାଇଙ୍କୁ କେତେ ଥର ଦେଖିଛି, ମୁଁ ବି ଜେଇ ପାର୍କ ରେ ଦେଖିଛି, ଭାସ୍କେରଶ୍ବର ମନ୍ଦିରରେ ଦେଖିଛି ସିଏ ସବୁବେଳେ ବସନ୍ତି ତ। ମୁଁ ଭାବେ କଣ ସେ ପିଲାଟା ଏକୁଟିଆ କାଇଁ ସବୁବେଳେ ବଉଛି।
ନା ନା ସିଏ ବର୍ତ୍ତମାନ ତାଙ୍କର ଟିକେ ମନ ଦୁଃଖ ଅଛି ଯେହେତୁ ତାଙ୍କର ବି ଟିକେ ଘରେ କିଛି ଅସୁବିଧା ଥିବ। ତ ସେଥିପାଇଁ ତାଙ୍କ ମନ ଦୁଃଖ ଅଧିକ ସମୟ ରହେ, ଆଉ କାହାର ତ ପ ଆଉ କାହାର ତ ଘର କଥା ଆପଣଙ୍କୁ ମୁଁ ଜଣେଇ ପାରିବି ନାହିଁ। ସେଥିପାଇଁ ମୁଁ କ୍ଷମା ଚାହୁଁଛି। ତ ସେଥିପାଇଁ ମୁଁ କହିଲି ଯେ ତାଙ୍କ କଥା ମୁଁ ଟିକେ ମୋତେ ସେ ସବୁ ଜିନିଷ ତ ଜଣାନ୍ତି କଣ କରନ୍ତି କଣ ନାହିଁ, ତ ମୁଁ ତାଙ୍କୁ ଟିକେ ସାହାଯ୍ୟ କରିଦିଏ ଆଉ।
ଆଚ୍ଛା, ଆଚ୍ଛା, ଆଉ ଆପଣ ଆଜି ଖାଇଚନ୍ତି?
ନା ବର୍ତ୍ତମାନ ତ ଏବେ ଯାଙ୍କେ ତ କିଛି ଖାଇ ନାହିଁ। ମୁଁ ଭାବୁଥିଲି ଯେ ଆପଣଙ୍କଠୁ ଫୋନ୍ ସରିଲା ପରେ ମୁଁ ଯାଇକି କିଛି ଖାଇନେବି ବୋଲି। କାରଣ ମୋତେ ଭୋକ ବି ଜୋର ଲାଗିଲାଣି। ଯେହେତୁ ସାଢେ ଦିଇଟା ହେଇଗଲାଣି, ସଖାଳେ ବି ମଧ୍ୟ ମୁଁ କିଛି ଖାଇନାହିଁ।
ଆପଣ ଯଦି ଟିକେ ଆଜି ସନ୍ ଧ୍ୟା ବେଳେ ଆମ ଘରର ଇ-ଦିଇଟା ବଲ୍ କାମ ଅଛି, ଫେନ୍ କାମ ଟିକେ ସାହାଯ୍ୟ କରିଦିଅନ୍ତେ, ଆଉ ଗଛ ହଣା ହଣି କରିଦିଅନ୍ତେ ଡାଳ ତାହେଲେ, ଭାରି ସୁବିଧା ହୁଅନ୍ତା।
ଆଜ୍ଞା, ମୁଁ ଯାଇକି ସେ ସବୁ କାମ କରିନେବି। ମତେ ଆପଣ ଦୁଇ ହଜାର ଟଙ୍କା ଦେବେ। କାରଣ ଆପଣ କହୁଛନ୍ତି, ଦିଟା ଫ୍ୟାନ୍ ସଜାଡିବା ପାଇଁ।
ଅଧିକ କୋହୁ ତୁନୁ ଗୋଟିଏ ଫ୍ୟାନ୍ ଦିଟା ବଲ୍। ଗଛ ହଣା ଆପଣଙ୍କୁ ଟଙ୍କା ପନ୍ଦରଶହ ଦେବି, ଆଉ କଣ ଆପଣ ଏତେ ଟଙ୍କା କହୁଛନ୍ତି?
ଆପଣ ଟିକେ ଅଧିକ କମ୍ କହିଦେଉନାହାଁନ୍ତି। କାରଣ, ଗଛ ହଣାଣୀ ତ ଯୋଉମାନେ ଆସୁଛନ୍ତି, ସେମାନେ ଖାଲି ପାଞ୍ଚ ହଜାର ନେଇ ଯାଉଛନ୍ତି। ମୁଁ ତ ଆପଣଙ୍କ ଫ୍ୟାନ୍ ସଜାଡିକି ବି ଯାଉଛି, ଦୁଇ ହଜାର କହୁଛି, ଆପଣ ଟିକେ କମେଇ ଦଉନାହାଁନ୍ତି ଅଧିକ?
ଅ ହଉ ଆଉ ଆପଣ ତାହେଲେ ଦି ହଜାର ଟଆଁ ଅ ନେବେ ଆଉ, କିନ୍ତୁ କାମ ଯେମିତି ପୁରା ପରଫେକ୍ଟ ହବ।
ସେଥିପାଇଁ ଆପଣ କାହିଁ ବ୍ୟସ୍ତ ହଉଛନ୍ତି। ଆପଣ ତ ଆମର ବନ୍ଧୁ ଭଳିଆ ହେବେ। ତ ଆପଣ ଯେହେୁ ମୋର ବଡ଼ ଭାଇ ଅଛନ୍ତି ତ, ଆପଣ ବଡ଼ ଭାଇଙ୍କ କାମ ମୁଁ କେମିତି ଢିଲାରେ କରିବି, ମୁଁ ଯେମିତି ହେଲେ ଭଲରେ କରିକି ଆସିବି ନା।
ହଁ, ହଁ, ଆପଣ ଟିକେ ସାହାଯ୍ୟ କରିଦେଲେ, ମୁଁ ସେଇଥିରୁ ଟିକେ ଉପକୃତ ହୁଅନ୍ତି।
ଆଜ୍ଞା, ଆଜ୍ଞା, ନିଶ୍ଚୟ ନିଶ୍ଚୟ ମୁଁ ଆଜି ସଧ୍ୟାବେଳେ ଯେମିତି ହେଲେ ଆପଣଙ୍କ ଘରିଠିକି ଯିବି, ଆପଣଙ୍କ କାର୍ଯ୍ୟ ଟିକେ କରିକି ଆସିବି।
ଆପଣ ଆଉ କଲେଜେ ପାଠ ପଢାପଢି ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଯେମିତି କ୍ୟାମ୍ପସ୍ ପ୍ଲେସମେଣ୍ଟେ ଏ ନ ହଉ ପଛେ, ବାହାରେ କୋଉ ଭଲ କମ୍ପାନୀରେ ଓଡିଶା ଭିତରେ ହେଇଗଲେ ଆପଣ ଏଇ ଗଛ ଅଣା ଅଣି କାମ ଆଉ ଯୋଉ ଇଲେକ୍ଟ୍ରିକ ବଲ୍, ଫ୍ୟାନ୍ କାମ ସଜାଡିଆ ବନ୍ଦ କରିଦେବେ।
ଆଜ୍ଞା, ମୁଁ ବର୍ତ୍ତମାନ ଖାଲି ସେ ସବୁ କାମ ନୁହଁ। ମୁଁ ବହୁତ ପ୍ରକାର କାମ ଶିଖିଛି, ବର୍ତ୍ତମାନ ମୁଁ ଯାଇକି ଯୋଉ ଇଲେକ୍ଟ୍ରିକ୍ ଖୁଣ୍ଟି ଉପରେ ବି ଚଢ଼ିକି ତାକୁ ସଜାଡି ପାରେ।
ହଁ, ମୁଁ ଦେଖିଛି ଯେ ଆପଣ କଣ ଏନ୍ ଏଚ୍ ରେ ଯାଇକି କାମ କରୁଥିଲେ। ସେ ଏନ୍ଏଚ୍ ଛକରେ ଯାଇଁକି କାମ କରୁଥିଲେ ତ, ସେଇଆ।
ଆଜ୍ଞା, ସେ ସମୟରେ ଯୋଉ ବର୍ଷାରେ ଯୋଉ ଗଛ ପତ୍ରଉ
ହଁ-ଅ ସେଇଟା ପାଇଁ ତ କହିଲେ ଇଲେକ୍ଟ୍ରିକ୍ ଖୁଣ୍ଟି, କିନ୍ତୁ ଏନ୍ ଏଚ୍ ରେ ଯୋଉ ଖୁଣ୍ଟି ଥିଲା, ଆପଣ ସେ ଏନ୍ ଏଚ୍ ରେ ମୁଁ ଦେଖିଛି, ରାତି ଅଧରେ କଣ ମତେ ପିଲା କହିଲେ, ରାତି ଅଧରେ ଆପଣ ଯାଇଁକି, ସେ ଏନ୍ ଏଚ୍ ଖୁଣ୍ଟି ପାଖରେ ଛିଡା ହୋଇ ଆପଣ, ଆପଣଙ୍କ କାମ କରୁଥିଲେ।
ଆଜ୍ଞା, ମୁଁ ଆଗରୁ ଇଲେକ୍ ଟିଏ ଅଫିସ୍ ରେ କିଛି ସମୟ ପାଇଁ ଅ କିଛି ସମୟ ପାଇଁ ଚାକିରି କରୁଥିଲି ତ, ସେଥିପାଇଁ ସେଠାରେ ଯାଇଁକି ମଧ୍ୟ କାମ କିଛିଟା କରିଦିଏ।
ଓହୋ! ଆପଣ ଘର ପାଖଟା ବୋଲି ଏନ୍ଏଚ୍ ବୋଲି, ଖାଲି ଏନ୍ଏଚ୍ ରେ ଦିଅନ୍ତି କାମ ବୋଧେ।
ସେମିତି କିଛି ନାହିଁ, ମୁଁ ଗଳି କନ୍ଦିରେ ମଧ୍ୟ ଯୋଉ ଇଲେକ୍ଟ୍ରିକ ଖୁଣ୍ଟି ଥାଏ, ସେ ସବୁ ଖୁଣ୍ଟି କାମ ବି ମଧ୍ୟ ମୁଁ କରିଦିଏ।
ଆପଣ ଇଲେକ୍ଟ୍ରିକ୍ ଖୁଣ୍ଟି ଚଢନ୍ତି କିଛି ଅସୁବିଧା ହୁଏନି?
ଆଜ୍ଞା, ଆଉ ଆଉ ବର୍ତ୍ତମାନ କଣ କରୁଛନ୍ତି ଆପଣ ଏଇନା?
ନାଁ-ଆ ମ୍ ବର୍ତ୍ତମାନ ଆମେ ବସିଛୁ। ଆପଣ ଯେହେତୁ କହିଲେ କାମ କଥା, ମୁଁ କହିଲି ହଉ ଆମ ଘରେ କାମ ଟିକେ ଆଜି ଥିଲା ତ! ଆପଣ କାମ ଯଦି କରିଦିଅନ୍ତେ, ଆଜି ଆସିକି ଟିକେ ଭଲ ହୁଅନ୍ତା।
ଆଜ୍ଞା, ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ ଆପଣଙ୍କ କାମ ଯେମିତି ହେଲେ କରିବି। ଆଜି ସନ୍ଧ୍ୟାବେଳେ ଯାଇଁକି। ଆଦୌ ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି।
ହୁଁ, ଆପଣ ଟିକେ ବେ ବେଶୀ ଦିଇ ହଜାର ଟଙ୍କା ନିଅନ୍ତୁ ତାଠୁ ଅଧିକ ଆଉ କହିବେନି ଆପଣ ଆଉ।
ନା ନା ମୁଁ ତାଠୁ ଅଧିକ କହିକିହିଁ ଯେହେତୁମର ବନ୍ଧୁ ଆପଣୁ ଅଧିକ କେମିତି ନେଇପାରିିବି।
ହଁ ହଉ ଆଉ ଆପଣ ଆଉ ଯୋଉ ଏନଏଚ ଉପରେ ଖୁଣ୍ଟି ରେ ଚଢୁଛନ୍ତି ଟିକେ ଦେଖିକି ଚଢିବେ କାହିଁକିନା ସେ ଖୁଣ୍ଟି ରେ କରେ ଆପଣ ରାତି ସାରା ସେ ଏନ ଏଚ ରେ କାମ କରୁଛନ୍ତି ନା ସେଇଥିପାଇଁ ମୁଁ
ନା ନା ମୁଁ ଦେଖିକି ଚଢ଼େ ମୋ ପାଖରେ ବହୁତ ବଡ଼ ବଡ଼ ଅ ମୋ ସିନିୟର ଅଫିସର ମାନ ବି ଥାନ୍ତି ତ ସେଥିପାଇଁ କିଛି ଅସୁବିଧା ହେବ ନାହିଁ ଆପଣ ସେଥିପାଇ ବ୍ୟସ୍ତ ହଅନ୍ତୁ ନାହିଁ। ମୁଁ ମୋ କାମ ସୁରୁଖୁରୁରେ ମଧ୍ୟ କରୁଛି।
ହଁ ଜାଇଲିି ଯେ ଆପଣ ତଥାପି ଟିକେ ଯେହେତୁ ଏତେ ମୋର ସାହାଯ୍ୟ କଲେ ଘରେ କାମ କରିକି ମୁଁ ସେଇଥିପାଇଁ କହିଲି ଟିକେ ଆପଣ ଏନଏଚ୍ ଫେନେଚ ଆଡେ ଖୁଣ୍ଟିରେ ଟିକେ ଦେଖି ଚାହିଁ ଚଢୁଥିବେ କାହିଁକିନା ଯିବୁ ବର୍ଷା ଦିନେ ସବୁ ଜୀବନ ପ୍ରତି ବିପଦ ଥାଏ ନା କାହିଁକି ନା ପାଣିରେ ବେଶୀ କରେଣ୍ଟ ଲାଗେ। ଆଉ ଆପଣ ଟିକେ ଦେଖିଛି ଟିକେ ହେଲ୍ଦି ଲୋକ ଆପଣ ପୁଣି ସେ ଏନ୍ଏଚ ରେ କାମ କରିବାକୁ ଭଲ ପାଆନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଫୋନଟା ରଖୁଛି ମୁ ଆପଣ କିଛି ସମୟ ପରେ ଫୋନ କରିଛି ମୋର ଏକ କାମ ଆସିଲାଣି।
ଆଉ ହଉ ଆପଣ ଫୋନ୍ଟା ରଖିଦିଅନ୍ତୁ ଧନ୍ୟବାଦ।
ଧନ୍ୟବାଦ।